ଅ ହଁ ଶୁଭୁଛି ଟିକେ ସ୍ଲୋ ଶୁଭୁଛି ର ଶୁବୁ
ସ୍ଲୋ ବି ହଉଛି। ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ଏବେ କାମ ଟାଇମ୍ ନା ସମସ୍ତେ ବ୍ୟସ୍ତ ରହୁଛନ୍ତି ସେଇଥିପାଇଁ। ନାଇ ସ୍ପିକର ନାହି ଥିରେ। ଏଥିରେ ସ୍ପିକର୍ ହି ନାହିଁ ଫୋନରେ ଆମେ ଫୋନରେ କଥା ହିଁ ହଉନି। ଆମେ ଯାହାବ କଲ୍ କରୁଛେ ଆ ଥରୁ କଲ୍ କରୁଛେ ନା। ତ ସେଇଥି ପାଇଁ ହଁ ତସ ଏଥିରେ ସ୍ପୀିକର ନାହିଁ।
ହ ନା ନା ମୁଁ କଣ କହୁଥିଲି କି ଆପଣଙ୍କର ଯୋଉ ଇଏରେ ସ୍ପିକର ଜିନିଷ ଅଛି ସେଇଥିରେ ସେ ପାଖାପାଖି ଇଏରେ ରଖିକିନା କଥାବାର୍ତ୍ତା ହୁଅନ୍ତୁ ବୋଲି କହୁଛି। ତ ହଁ ଏବେ ଶୁଭୁଛି ଏବେ ଶୁଭୁଛି ଆପ ହଁ ଆଉ କଣ କରଥିଲେ ଆପଣ?
ଟିକେ ଟିକେ ଗଡିବା କଥା ଆଉ ଦେହଟା ଟ
ଆ ସବୁ କାମ ସାରି ସାରିଲେଣି ନା ନାଇଁ?
ସାଇଲିଣୀ ସବୁ କାମ।
ଖିଆ ପିଆ ସରିଲଣି ଯାହା ହଉ ଆଉ ହ ପୋଛା ପୋଛି ହେଇକି ନା ଇଏ ସ ଭଲିଆ ଆଁ ଆଉ ଆପଣ ଦେହ ଏବେ ଭ ଭଲଅଛି ନାଇ କଣ କହୁଥି ନା ଯେ ସକାଳୁ ଇଏ ହେଇଛି ବୋଲି ତ କାଳେ ପେଟ କାଟୁଥିବ କଣ ହେଉଥିବ।
ବଳିିଆ ଲାଗୁଛି।
ହଁ ସେଇଟା ତ ଗୋଟେ ଝିଅ ମାନଙ୍କର ତ ଗୋଟେ ରହୁଛି ନା ରେ ହଁ ଦୁର୍ବଳ ଲାଗିବ ମୋର ତ ସେଇ ଟାଇମ୍ ରେ ମୋତେ ଭାରି ଚିଡ଼୍ ଚିଡ଼୍ ଲାଗେ ଖାଲି।
ଚିଡ୍ ଚିଡ୍ ତ ସେଇଟା ତ କମନ ଆଉ ସବୁ ସବୁ ଯ ଚ ଛିଡ଼ା ହୁଅ ସେ କିଛି କରିବାକୁ ରାନ୍ଧିବାକୁ ବାଢିବାକୁ ଇଚଛା ନାହିଁ ସେ କୋ ସେ ବାର ମା ବାର ମାସ ଯାକ ଚାଲିଥିବ କଣ ଇଚ୍ଛା ହେବ କରିଆକୁ।
ହଁ ନହିଁ ସେଇା ଯେ ମାନେ ଯେ ଖାଲି ଇଚ୍ଛା ହେଉଥିବ ଖାଲି କେଉଁ ମୁଁ କିଛି କାମ କରିବିନି ମୁଁ କିଛି ଖାଇବିନି କିଛି ନାହିଁ ଗୋଟେ ବସିଲେ ବି ମୋତେ କିଛି କୁହନି ହଁ।
ସେବ୍
ମାନେ ସେ ହଁ ଖାଲି ଆପଣ ଯେଉଁ କଣ ନା ନ ଚାହିଁଲେ ବି ଆପଣଙ୍କୁ ଖାଲି ଚି ଚିଡ଼ ଚି ଚି ଲାଗିବ ଆଉ।
ତ ସେଇ ଅବସ୍ଥା। ପୁରା ପୁରା ସେଇ ସେମ୍ ସବ ପୁରା ସମାନ ଅବସ୍ଥା ସମସ୍ତଙ୍କର ଓ କୁହନ୍ତୁନି
କେବେ ଆସିଥିଲେ ସେଇଟା ମନେ ଅଛି କି ଆପଣଙ୍କ ପିଲାଦିନର ସ୍ମୃତି
ବନ୍
କ୍ଲାସ୍ ସେଭେନ୍ଥରେ ଆସିଥିଲା ମୋର ବି ସେଇ କ୍ଲାସ୍ ସେଭେନ୍ଥରେ ଯେବେ ସେଭେନ୍ଥ ପରୀକ୍ଷା ସରିଥିଲା ଛୁଟି ଦିନରେ ଯାଇଥିଲି ଗାଁକୁ ସେଇ ଟାଇମରେ ମୋର ଏ ଆରମ୍ଭ ହୋଇଇଥିଲା ତ ସେବେକାର ଆପଣ ମାନେ ମୋରତ ସ୍ମୃତି ମନେ ଜୟୁ ଗାଁ ରେ ମୁଁ ସେଇ ଜିନିଷ ଜାଣିନଥିଲେ ବେଶୀ ସେତବେଳକୁ କଣ ତାପରେ କିଛି ଥିଲା ଆଉ ମୁଁ ଯେତେବେଳେକି ଫାଷ୍ଟ ରକ୍ତକୁ ଦେଖିଥିଲି ସେତବେଲୁକୁ ମୁ ଭାବିଥିଲି ହେ ହେ ଭଗବାନମୋର ବୋଧେ କଣ ବୋର୍ଡର ରୋଗ ହେଇଗଲା ମୁଁ ଆଉ ବେଶି ଦିନ ବଞ୍ଚିପାରିବି ନାହିଁ। ବାପା ମାଆ ମାଆଙ୍କୁ ବସିକିନା ବହୁତ କିଛି ବୁଝାଉଥାଏମୁଁ ବିନା ରହିଯିବ ଏ କରିବ ସେ କରିବ। କେତେ କଣ କଥା ସେ ବୁଝାଉଥାଏ କିନ୍ତୁ ପଛରେ ଜାଣିଲା ମୋର ମୁ ନିଜର ମଜା କରୁଥିଲେ ବୋଲି ଯେତିେ ଦିନ ଇଏ ନେଇ ଆସିଛି ଇଏ କରୁଛି ମା କହିଲେ କଣ ତୁ ଏମିତି କାହିଁ କହୁଛୁ ଇଏ କରୁଛୁ ନା କଛି ମୋର ତ ରକ୍ତ ବହ କମୁନି ମୋର ଦେହରେ ସବୁ ରକ୍ତ ସରିଯିବ ମୁଁ ମରିଯିବି ଇଏ ବି ମା ସିଧା ମାନେ ଗାଳି ଗଲେୁ ଏମିତି କହିଲେ ତୁ ଯାହା ବିଷୟ ଜାଣିନୁ ତା ଉପରେ ବେଶୀ ଇ ଚର୍ଚ୍ଚା କରନା ଏ ଘରମା-
ଏତେ ବଡ ଜିନିଷଟା ଏଇ ରଛି ନା ମୋର ସେତି କିଛି ଚନ୍ ନାାଇ ମୋର ମାନେ ଜଣା ପଟନ ଥିଲା ସେଠୁ ଯେଉଁ ବହିପତ୍ର କିଣିବାର ଥିଲା ସପ୍ତମ ଶ୍ରେଣୀ ହେ ବହିପ - କିଣଥିଲୁ ମୁଁ ଯାଇଥିଲି ସେଠୁ ତ ମନ୍ଦିର ହେଇଥିଲୁଙ୍ଗ ସଂକ୍ରାନ୍ତି ଥିଲା ସେୁ ମନ୍ଦିର ମନ୍ଦିର ବି ପଳେଇଛି ସେଥିରୁ ମୁଁ ମନ୍ଦିର ଯାଇକି ଆସିଛି ସେଠୁ ତାପରେ ମୋ ମା ଯେତେବେଳେ ଗାଧୁୋଇଆକୁ ଯାଇଛି ଅ ଡ୍ରେସ ପଟା ତ ଧୋଇଆଗ ୋଟାଣ ିଲ ହେଟୁ ମତେ - ସାଙ୍ଗେ ସାଙ୍ଗେ ଯେହେତୁ ବହିପତ୍ର କିଣିକି ଆସିଛି ମୋତେ ଆଗକୁ ପଠି ଦେେଲା ବାପାଙ୍କୁ ସାଙ୍ଗରେ ହାଡୁ ମୁଁ ତ କିଛି ଜାଣିପାରୁି ମୁଁୋର ମାଣ୍ଡିଆରେ ପ ସେ ଗାଧୋଇଲା ବେଳକୁ ସ ସେ ତାର ଲାଲସନେ ଭାଇ କ ନେଇକି ନାଚୁଛି ମୋ ଛୋଟ ଭାଇଟେ ଥିଲା ତାକୁ ଧରି ନାଚୁ ହାଠୁ ମତେ ବୁଝିଲେ କି ଏମିତି କ ଏମିତି ଜିନିଷ ଏଇଟା ଏଇଟା ଏଇଟା ଏଇଟା ସ୍କୁଲରେ ତାପରେ ତା ବର୍ଷା ପରେ ସବୁ ଜିନିଷ ଦିଆ ହୁଏ ସମସ୍ତଙ୍କୁ।
ଓହୋ ହୋ ହୋ ଅ ସେ ତାପରେ ମୋ ବେଳକୁ ତ ମାନେ ଯେତେ ଅଷ୍ଟ ମ ହେଲା ସପ୍ତମ ସରିଲା ପରୀକ୍ଷା ରେଜଲ୍ଟ ବାହାରିଲା ଅଷ୍ଟମ କୁ ଗଲି ଅଷ୍ଟମ ଶ୍ରେଣୀ ରେ ମାନେ ପି ପିଲା ମାନେ ଆମ ଝିଅ ଝିଅ ସାଙ୍ଗ ଭିତରେ ସବୁ ମାନେ ସବୁ ଇଏ ହେଇଗଲେ ଅଲଗା ଅଲଗା ଗୋଷ୍ଠୀ ହେଇଗଲେ ମାନେ କ ଆଗ ଯେଉଁମାନେ ସବୁ ଇଏରେ ଗାଁଉଲି ଇଏରେ ସବୁ ରହିଛନ୍ତି ତୋର ହେଇଛି ନା ତ ତୁ ହେଇଚୁ ନା। ତୁ ହେଇଥିଲୁ ନା ଇ ସିଏ ମାନେ ଯିଏ ହଁ ହଁ। କରିବ ସେ ଗୋଟେ ଗୋସ୍ କି ଯିଏ ନ ଯାହାର ହେଇନି ଏ ପର୍ଯ୍ୟନ୍ତ ସେ ଆଉ ଗୋଟେ ଗୋଷ୍ଠୀ। ତୁ ଏବେ ବି ଛୁଆ ଅଛୁ ତୁ ଅଲଗା ରହ ଆମେ ଏବେ ବଡ଼ ହେଇଗଲୁଣିି ଆମେ ଅ ଅଲଗା।
ଓହୋ। ହ ହୋ ହଉ ଏମିତି ନା ନା ଆମର ଏମିତି ନାହିଁ ଆମେ ସବୁ ଏକାଠି ବସିକି ଏ ବିଷୟରେ ଯିଏ ଜାଣିନଥିବ ତାକୁ ବୁଝଉଥିଲୁ। ଯେ ଏଇ ଜିନିଷ ଏଇ ଜିନିଷ। କାହାର ଅଲଗା କେମିତି। କା ଦେହର ଯନ୍ତ୍ରଣା ଅଲଗା ଅଗା। ଅଲଗା ହେଲା ମୋର ତ ମାନେ ମରିଗଲା ଭଳିଆ ହବ। ହୁଏ ଏକଦମ ସେ
ହ ଏବେ ତ ମାନେ ୟା ପାଇଁ କେତେ ଆୱାରନେସ୍ ଆସିଲାଣି। ଯେ ମାନେ
ଛୋଟ ଛୋଟ ଟପିକକୁୁ ନେଇକି କାହାଣୀ ଶର୍ଟ୍ ଷ୍ଟୋରି। ସବୁ
ସେଇଆ ବହୁତ ମାନେ ଏଇ ଟାଇମରେ ଗୋଟେ ଗୋଟେ ଝିଅକୁ ଖାଲି ଗୋଟେ ଜିନିଷ ଦରକାର କି ସାଙ୍ଗରେ ରହିକିନା ତାର ତା ଟିକେ କେୟାର୍ ନେଉ ସେ ସେବା ଯତ୍ନ ଟିକେ କରୁ ସେଇ ଜିନିଷଟା ସେ ମାନେ ଗୋଟେ ଝିଅ ଟେ ଚାହେ ଝିଅ ହଉ କି ସ୍ତ୍ରୀ ହଉ କି ଗୋଟେ ସ୍ତ୍ରୀ ଲୋକ ବି ହଉ ମାନେ ମା ହେଲା ସେ ଯାହା ବି ହେଲେ ବି ସେ ଛୁଆକୁ ବି ଅନେକ ଆ -ତୁ-ଆଁ ଫାମିଲି ମେମ୍ବର ଆହୁରି ସମସ୍ତେ। ଚଛନ୍ତି ଏଇ କିଛି ଦିନ ଟିକେ ମା ମା କୁ ଭୁଲିଯାଏ ହଁ କିନ୍ତୁ ସେଇ ଜିନିଷ ମାନେ ଯଦି କହିଦେଉ ମାନେ ଛୁଆମାନଙ୍କ ଭଲ ପାଇବା ଆହୁରି ବଢ଼ିଯିବ। ମା ବିନା ମୋର କେହି ନାହିଁ।
ହଁ ସେଇ ଟାଇମରେ ତ ଅଧିକ ସେ ଯେତେବେଲ ମଣିଷ ଦେହ ଖରାପ ହେଇ ଟିକେ ହଁ ଠିକ ଅଛି ନହେଲେ ନା ନାଇ ନା
ନା ସେ ସେଇଟା ସତ କଥା କାଣ ହଂ ମାନେଉ ସେତେବେଳେକୁ ଗୋଟେ ଥାଏ ଯୋଉ ମୁଡସୁଇଂଗ ମୁଡ ଜିନିଷ ଟା ଆମେ ଏବେ କୁ ହଁ ଗୋଟେ ଜିନିଷଏଇ ଜାଣିଲେ। ସେତେବେଳକୁ ଆମେ ଚିଚିଡ଼ି ଲାଗିଲେ ବାପଘରେ ଗୋଟେ ଜିନିଷ ଯେ ଗୋଟେ ମାଟେ ହଁ ନାଇଁ ମୋର ଝିଅର ଏବେ ଏବେ କଣ୍ଡିସନ୍ ଭଲ ତୁ ମା ଯାହା କରୁଚୁ କର ଆରାମ କର। ତତେ ଭଲ ଲାଗୁନି ଇୟେ ଲାଗୁନି ହଉ ଠିକ୍ ଅଛି। ତା ବଦଳରେ ଆଉ କଣ କରାହଇଯିବ। ଅଂ କିନ୍ତୁ ତୁ ଟିକେ ଆରାମ କର। କଣନା ତୋତେ ଏବେ ବହୁତ ୱିକ୍ ଲାଗିବ ଇଏ ଲାଗିବ କିନ୍ତୁ ମାଆକୁ ଛାଡ଼ିଦେଲେ ଆଉ କିଏ ବୁଝି କହିଲେ କହୁଥାନ୍ତି।
ଯେମିତି ବି ଖାଲି କିନ୍ତୁ ଇଚ୍ଛା ହବ ସେତେବେଳେ କିନ୍ତୁ ମାନେ ଏବେ ମୁଁ ଦେଖ୍ କିଛି ଏବେ ହେଲାଳକୁ ଖାଲି ଚକଲେଟ୍ ଖାଇଆକୁ ଇଚ୍ଛା ହେବ। ଖାଇଆକୁ ଇଚ୍ଛା ହେବ ହେଲା ଟିକେ ଗରମ ଗ ଶୀତଦିନେ ଟିକେ ସୁପ୍ ଫପ୍ ପିଇବାକୁ ଇଚ୍ଛା ହେବ। ହେଲାଁ ହେଁ କିନ୍ତୁ ଚକ୍ ଲେଟ୍ ଟା ଆଉ ଆଇସିକ୍ରିମ୍ ଟା କମାନ୍ ସେଇଟା ଲାଗେ ହିଁ ପାଟିଟା ସେମିତି ଆ।
ଆଜ୍ଞା ଆଜ୍ଞା ମାନେ ମୁଁ ମୋ କଥା କହୁଛି ଆପଣଙ୍କୁ ମାନେ ମୁଁ ଯେତେଥର ବି ହେଇଚି ଯାହା ବି ହେଇଚି ଯଦି ବାପା ବି ଯଦି କେବେ କଣ ଯଦି କାମ ବରାଦ କରିଦେବେ ଝିଅ ଆସିଲୁ ଟିକିେ ଏଇଟା ଟିକେ କରିଦେଉ। ମା ଆଗ ଆସିକିନା ସେଇଠି ଠିଆ ହେଇଯିବେ ନା ନାଇଁ ସେ ଏବେ କିଛି କରିପାରିବନି।
ସିଏ ସେ କଷ୍ଟ ଟା ଦେଇକି ଆସିଚନ୍ ନା ତ ସେ ନିଜ ଝିଅରକ କେମିତି ନ ବୁଝିବେ।
ନାଇଁ ସେ ସେ ଯାହାବ କରିବ ମତେ କୁହ ମୁଁ କରିଦେବି ସେ ସେମିତି କିଛି କିଛି କରିନୁ ଆମେ ବି ଆଉ ପୁଅଟେ ଅଛି ପୁଅକୁ କହୁନା ପୁଅ କରିଦେବ ଇଏ କରିଦବ ଜିନିଷ ଆଉ ତାକୁ ଏବେ କିଛି କୁହନି ସେ ଯାହା ବି ହେଉ ସେ ରେଷ୍ଟ ନେବ।
ହଁ
କଣ ଏଇ ଦିନ ଥିଲା କଣ ଏଇ ଦିନ ହେଲା ଆ ଆପଣଙ୍କର କଣ ତା ଉପରେ କଣ କିଛି ସ୍ମୃତି ଅଛି କଣ ଅଛି-
କିଛି ନାଇଁ ଏ ତାକୁ ନେଇକି କଣ ସମସ୍ତଙ୍କର ତ- ଏକା ପ୍ରକାର କି କିଛି ନାହିଁ ସେଇ ତ ସେ ଯେମିତି ମା ମାର ନେ ଆଉ କଣ ପଡ଼େ ନା ବହୁତ କଷ୍ଟ ବି ହୁଏ। ଭାରି ସେ ହଁ ସେ
ହୁଁ ନାଇଁ ଏବେ ତ ମାନେ ଯୋଉ କହନ୍ତିନି କି ଆଗରୁ ଏସବୁ ଜିନିଷ ଉପରେ ଆମ ଟେନ୍ଥ ଭିତରେ ମାନେ ବହୁତ ହି କମ୍ ତା ଉପରେ ଡିସକସନ୍ ହେଉ ମାନେ ଗୋଟେ ବିଜ୍ଞାନ ଇରେ ଗୋଟେ ଥିଲା କିନ୍ତୁ ଏବେ ଯେହେତୁ ଆରମ୍ଭରୁ ଏତେ ଜିନିଷ ହେଗଲାଣି ଯେ ତାକୁ, ଫେସ୍ ଝିଅମାନଙ୍କର ଅର୍ଲି ଷ୍ଟେଜରେ ଯେହେତୁ ହେଇଯାଉଛି ସେ ଆୱାରନେସ୍ କୁ ବଢ଼େଇବା ପାଇଁ ଫୋର୍ଥ ଫିଫ୍ଥରୁୁ ପିଲାମାନଙ୍କୁ ଶିଖା ହେଲାଣି ଯେ ଆକ୍ଚୁଆଲି ଏଇ ଜିନିଷ ବି ଗୋଟେ ମାନେ ସିଷ୍ଟମ୍ ଗୋଟେ ଝିଅ ଦେହରେ ଅଛି ବୋଲି
ହଁ ବିଲକୁଲ ସତ କଥା- ସେ ନାଇଁ ବିଲକୁଲ ଜାଣିବା କଥା ଆଜିକା ଡେଟରେ ହଁ ଆ- କା ଡେଟରେ କିଛିଟା ଜାଗା ସେମିତି ଅଛି ଯୋଉ ମାନେ ପଛ ଘୁଞ୍ଚ ହେଇକି ଅଛନ୍ତି ଏ ଜିନିଷକୁ ନେଇକି କିନ୍ତୁ ଚାହିଁଲେ
ସେଇଟା ସତ କଥା ଆର୍ଲି ଷ୍ଟେଜ ରେ ଯୋଉ ଝିଅ ମାନଙ୍କର ଯୋଉ ହେଇଯାଉଛି। କି ଏବେ ମାନେ ସେ ଜିନିଷ ଭାବିଲେ ମାନେ ଭବିଷ୍ୟତରେ ଏ ଯଉଁ କୁହନ୍ତିନି କି କେତେବେଳେ କଣ ଶରୀରର କଣ ଚେଞ୍ଜ ହେଉଛି କିଛି ଜଣାପଡ଼ୁନି।
ହୁଁ ଯାହା କହିଲେ ଠିକ କଥା ହଉ ଆମେ ପଛରେ କେତେବେଳେ କଥା ହବା ମୁଁ ଇଆଡୁ
ଆଜ୍ଞା ଆଜ୍ଞା ହଁ ହଁ ଠିକ୍ ଅଛି ଠିକ୍ ଅଛି। ହ ହଁ।